ହୁଁ, କଣ କରୁଛ?
ଏଇତ ପଖାଳ ଦିଟା ଖାଇଦେଇକି ଆସିଲି ଆଉ।
ହ ଆଉ ପଖାଳରେ କଣ ହେଇଥିଲା ଆଜି, ନଗେଇକିଆ?
ପଖାଳ, ବାଇଗଣ, ଆଳୁପୋଡ଼ା ଆଉ।
ଭଲ ଆ ମୋର ଖାଲି ପଖାଳ ଆଳୁପଡା।
ଆଉ ଯାହା ହେଉ ପେଟ ଟିକେ ଥଣ୍ଡା ତ ହେଇଯିବ।
ହଁ, ନ ଖାଇଲେ ପଖା - - ଜମା ଭଲ ଲାଗିବନି।
ଆଉ ରାତିରେ ନିଦ ହବନି ବା।
ହୁଁ
ପଖାଳ ନ ଖାଇଲେ ଦିନ ଆକ ଇଚ୍ଛା ହବନି କାମ କରିବାକୁ କି କିଛି ଇଚ୍ଛା ହେବନି। ମାନେ ଆଉ ମାନେ ଖରାବେେଳ ଖାଇବା ଟା ବି ଭଲ ଲାଗିବନି କି ରାତିରେ ଖାଇବାକୁ ଭଲ ଲାଗେନି। ପଖାଳ ଖାଇଦବ ନା ଗୋଟେ ଦିଇଟା ବୁଲିବ ଯୋଉ ଶାନ୍ତି।
ସକାଳ ଟାଇମ ହିଁ ଆମର ସକାଳର ଖାଦ୍ୟ ଯାହା ହେଲେ ଯେତିକି ବି ଆମର ଅଛି। ଅ ପୁଅ ଝିଅ ଆମର ପଖାଳ ନ ଖାଇଲେ ଆଉ ସେ- -
ହଁ ପଖାଳ ଖାଇ ପଖାଳ ଖାଇଦେଇକି ତ ଲୋକ ବିଲୁକୁ ଯାଉଚନ୍ତି ସକାଳ - - ପଖା ବାଡେଇ ଦେବେ ଦିଟା ତିନିଟା ଟିକେ ଆସିବେ ଆଉ। ତମେ ଖାଇସାରିଲଣି?
ହଁ ମୁଁ ଖାଇସାରିଲିଣି।
ହ କୁଆଡେ ଯାଇଥିଲ ପରା।
ହଁ ମୁଁ ଯାଇଥିଲି ସକାଳୁ ଯୋଉ ବାବାଙ୍କର ଦେହ ଟା ଭଲ ନଥିଲା କମର ଦଥିଲା ସେ ଭୋଗ ଲାଗି ଜଲ୍ଦି ଉଠିକି ତାଙ୍କୁ ନେଇକି ଯାଅ ମେଡ଼ିକାଲ। ନେଇକି ଯାଇଥିଲେ ସେ- - ତାଙ୍କର ବ୍ଲଡ଼ ସବୁ ଟେଷ୍ଟ ହେଲା। ସେଠି ଦି ଘଣ୍ଟା ପୁରା ରହିଲି। ରହିକି ଏଇ ଯକ୍ଷ୍ଟ ଟା ଆସିକି ଯୋ ଖାଇକି ଆସିଥିଲେ - - ପୁରୀ ଘୁଗୁନ ଇଟିଲି ଖାଇଥିଲୁ। କିନ୍ତୁ ମୁଁ କହିଲି ଯାବିନି ପଖାଳ ଟିକେ ଖାଇଥିଲି। ଖାଇକି ତ ଏଇ ବସିଥିଲି ଲାଇନ ତାର ପଳେଇଲା କି କଂ। ଏତେ ଦି ଦିନ ହେଲାଣି ଯାଇ ବର୍ଷା ହଉଥିଲା ଆଗରୁ ଭଲ ଲାଗୁଥିଲା। ଏତେ ଖରା ଯେ ଲାଇନ ଟୋଟାଲି ଆମର ରହୁନି ସବୁବେଳେ ଯାଉଚି।
ନା ଆମର ଆଜିିବା ଲାଇନ କାଟି ଦେଇେଇଚନ୍ତି କଣ କହୁଚନ୍ତି। ଆଜି କୋଠି କ ମରାମତି- - କାମ ଚାଲିଚି କ ମାନେ ସକାଳୁ କାଲି ରାତିରେ ମେସେଜ କରିଥିଲେ କହଲେ ସାତଟାରୁ ଏ ବାରଟା ଭିତରେ ଲାଇନ କଟ ରହିବ।
ଆକଟ ଅଛି ଆଉ। ନା ଆମର ସେମିତି କିଛି ଆସିନି, କାଲି ଏମିତି କାଳେ ଦିନ ମାନେ ଖାଲି ଗଲା- - ଆ ମାନେ ଆସିବ ଦି ମିନିଟ ରହିବ ଟୋଟାଲ ଯିବ ପୁଣି ଦଶ ପନ୍ଦର ମିନିଟ କୋଡିଏ ମିନିଟ୍ ପରେ ଆସିବ। ପୁଣି ଦେଖିଲା ବେଳ ଆଜି ବି ସେଇ ପ୍ରୋବ୍ଲେମ୍।
କିଛି ନାହିଁ ସେ ଲାଇନ୍ ଭ୍ଲା ଧରେ କି ବାଡା।
ନାଇନ ବେଲା କଣ ବାହାଡେଇବ ତ ତ ଗେ ଏବେ ଗୋଟେ ଅସୁବିଧା ଏମିତି ଯେ- - ଘରୁ ବି କୁଆଡେ ଯିବା ପାଇଁ ଇଚ୍ଛା ହଉନି ସେଇ ଫ୍ୟାନ ତଳେ ବସ କି- - ଆଉ କିଛି କାମ ତାଙ୍କର ଯିଏ ଯାହା କରିଚନ୍ତି କରନ୍ତୁ।
ଏଇ ବର୍ଷ ଖରା ଦିନ ତ ଗଲାଣି ଏବେ ଟିକେ ବର୍ଷ
ବର୍ଷା କିନ୍ତୁ ଟୋଟାଲି ନାହିଁ ବା।
ନା ସେଇ ତ ପଦିନ ଠାରୁ ଯାହା ବସା ହେଇଥିଲା କାଲି ଆଜି ଆଜି ତ କଁ ଖରା ଏତେ ଜୋର ହେଲାଣି।
କାଲି ବି ବହୁତ ଖରା ହେଇଥିଲା।
ହଁ କାଲି ତ ଖରା ହେଇଥିଲା ଆଜି ବି ଖରା ହେଲାଣି।
ଘର ହଉଚି, ତାପରେ ବର୍ଷା ହେଲେ ସିନା ଗାଁରେ ଆମର ଚାଷ ବାସ ସବୁ କରିବେ, ପାଣି ତ ସାଙ୍ଗେ ସାଙ୍ଗେ ଆମର ଚାଷ ହେଲେ - - ପାଣି ଶୁଖିଛିି ମାନେ ଜଣେ ପରିବା ଚାଷ କରୁଛି, ସେ ଗୋଟେ ବାମ୍ଫି ଖୋଳିଛି। ତାର ସେ ତାରି କତି ରୁ ପାଣି କିଣିକି ଆଣି କିଆରରେ ପକାଯାଏ।
ଆଁ ତମ ପାଣି କିଣା ହଉଚି?
ପାଣି କିଣ କିଣୁବା। କାହିଁକି ନା ତାର ମଟର ପଇସା, ପାଣି ପଇସା, ଆମେ କାହିଁକିନା ସେଟା ତା ନିଜର ବାମ୍ଫିଟା ନା, ତା ଜାଗାରେ ଅଛି। କିଆରିରେ ତ ଜାଣିଥିବ? ଆମର ସେଠିକି କିଆରିରେ ମାନେ ବହୁତ ପାଣି ଖାଇବ।
ତମର କଣ, ଚାଷ କଣ କରୁଛ?
ଚାଷ ଆମର ଏଇ ଯୋଉ ଧାନ ଚାଷ ଧାନ ଚାଷ ଯେତେବେଳେ ହୁଏ।
ଓହୋ।
ସେଇଟା ଠିକ୍। କି ଆମର ଧାନ ମାନେ ଆସିଲା ଟାଇମ୍ ରେ ପୁରା ଶୁଖିକି ହାଡ ହେଇଯିବ। ଜମି।
ହଁ, ହଁ, ନା ଏଇ ବର୍ଷ ଏଇ ବର୍ଷ ନା ସବୁ ବର୍ଷ?
ସବୁ ବର୍ଷ ନା ଆମର ପାଣି କିଣା ହେଇକି ପକାଯାଏ। କାହିଁକି ନା ସେପଟରେ ପୁରା ଇଏ ହେବେ ପାଣି ଟୋଟାଲି ଶୁଖିଯିବାରୁ ପୁରା ସୁ ମାନେ ବିଲ ଟା ପୁରା ଇଏ ଜେମିତି ଫାଟିଯିବ କେରାକେରା ହେଇ।
ହୁଁ, ତୋର ଭାଇବ୍ରେସନ ହଉଛି?
ନା ନା ଆ
ଯଉ ମୋବାଇଲ ସାଇଲେଣ୍ଟ କରିଦିଅ?
ହଁ ସାଇଲେଣ୍ଟ ଅଛି। ଯୋଉଁ
ଏ ସବୁ ଯିବା, ଯେତେବେଳେ ଫୋନ ଫାନ ଆସୁଛି ଶୁଭୁଛି।
ହଁ, ହଁ। ଆଉ ଘରେ କଣ କରୁଛନ୍ତି? ତମର ସବୁ?
ଘରେ ଆଉ କଣ ଏଇ ଖରା ହଉଛି, ଖାଇଦେଲିଦିଟା ତାପରେ ଘରେ ଟିକେ ଯାଉଚି ଖରା ତ ହଉଛି ଗାଧୋଇବା, ଏଇନା ଗାଧେଇଲେ ଭଲ ହବନି। ବାର ଟା ପରେ ଗାଧେଇଲେ ବଢିଆଲାଗେ ଭଲ ଲାଗିବ।
ହଁ, ବାରଟା ପରେ ଗାଧେଇବ, ତାପରେ ଖାଇଲେ ପିଇଲେ ଆରାମସେ ପୁଣି ରେଷ୍ଟେ ନବା ଆଉ, ଆଉ ଆଜି କିଛି କାମ ନାହି?
କାମ କଣ, ସେଇ ଅଫିସ କାମ ଅଛି ଗୋଟେ ରୁ କାମ ହବ ଆଉ।
ହଁ, ହଁ।
ଆଉ ଏମିତି ବୁଲାବୁଲି ଆଉ କଣ କରିବା।
ଆଉ ଏଥର ପୁରୀରେ କେବେ ଯାଇଛ ନା? ଯୋଉ ରଥ ଟଣାରେ?
ନା ରଥଟଣା କେବେ ଯାଇନି। ସେଇ ଯୋଉ ଡରରେ ଯାଉନି।
ହଁ, ଯୋଉ ଦଳା ଚକଡ଼ାରେ।
ହଁ, ଦଳା ଚକଡାରେ ସେଇ
ସେଇଟା ଠାକ କୁ ମାନେ ସେଇ ଇଏରେ, ରଥ ଟଣାରେ ରଥଟଣା ଦିନ, ଯେବେ ତମେ ଯିବ, ସେଠୁ ଠାକୁର ଯଦି ଚାହିଁବେ ତମେ ସେଇ ଦଳା ଚକଡ଼ାରେ ଯିବ, ତାହେଲେ ପଳେଇବ। କିନ୍ତୁ ସେମିତି କିଛି ନାହିଁ କି, ତମ ପଳେଇବ ବୋଲି। ଠାକୁରଙ୍କୁ ସେଇଟା ଦର୍ଶନ କରିବା ଆଉ ନର୍ମାଲ ଦର୍ଶନ କରିବାରେ ବି ତ ବହୁତ ଫରକ୍ ଅଛି।
ହଁ ସେଇଟା ତ ଅଲଗା କଥା ଅଲଗା ଦିନରେ ବି ଭିଡ ରହୁଚି।
ହଁ ନା ମାନେ ଏଇ ଯୋଉଟା ଯେମିତି ଠାକୁରଙ୍କୁ ଆମେ ଯାଉଚନ୍ତି ଦେଖିବାକୁ ଠାକୁର ଯେଉଁଥିପାଇଁ ବାହାରକୁ ଆସନ୍ତି ସେଇଟା ଦେଖିବାଟା ଟିକେ ଅଲଗା ଥାଏ ନା ଆଉ।
ଆ ସେମିତି କେବେ ମୋର ଇଚ୍ଛା ହେଇନି ଯିବାକୁ କାହିଁକି ନା ଏ ଯୋଉ ଭିଡ ପାଇଁ ଇଛା ହୁଏ ନା। ଆଉ ସେମିତି କେବେ କେହି ଡାକି ନାହାନ୍ତି ଯେ ଆସ ଯିବା ଏଇଥିରେ ଯିବା।
ଆଚ୍ଛା ଆଚ୍ଛା।
ଆଉ କିନ୍ତୁ ଯାଆନ୍ତି ବା ଏ ପଡିଶା ଘରୁ ଲୋକ ଯାଆନ୍ତି। ସିଏ କୁହନ୍ତି ଯେ ଆମେ ଏଇଠି ଗଲୁ ସେଠି ତ ଭିଡ ପ୍ରବଳ ଆମେ ସେ ଯୋଉ ରାତିରେ ଯୋଉ ବାଲି ନୁହଁ ସେଇଠି ପାରିକି ଶୋଇପଡନ୍ତି।
ହଁ।
ଆଉ ସେଠି ସେ ତ ଭିଡ ରହିବ କିଛି କୋଉଠି ଫାଙ୍କା ରହିବନି ହୋଟେଲ ଫୋଟେଲ ଯାହା ଶୋଇବେ ସେଇଠି ବେଳାଭୂମିରେ ଶୋଇ ପଡନ୍ତି ଆଉ। ସମସ୍ତେ ବି ଲୋକ ସେଇଠି ଶୁଅନ୍ତି।
ହଁ ହଁ ବେଳାଭୂମିରେ ତ ସବୁ ଶୁଅନ୍ତି ଆଉ।
ଆଉ ସକାଳୁ ଉଠିଲେ ଗାଧେଇଲେ ପାଧେଇଲେ ଠାକୁରଙ୍କୁ ଦର୍ଶନ କଲେ ତାପରେ ଆସିକି ସେ ଗୋଟେ ଦିନ୍ ତ ରୁହନ୍ତି ସେ ସେଇନ ତ ପୁରା ଟ୍ରେନ ଚାଲେ ଦିନ‌ଆଙ୍କ ପୁରା ପୁରୀ ପାଇଁ ଚାଲେ ଆଉ ସବୁଆଡୁ ଟ୍ରେନ ଚାଲେ ଆଉ ଆମର ଏଠି ଟ୍ରେନ ସୁବିଧା।
ଭଲ ଆହୁରି ଆମର ତ ଏଠି ବାରଟା ରାତିରେ ଗନେ ଯାଇଁକି ସେଠି ଚା‌ର୍‌ଟାରେ ପହଞ୍ଚିବ। ସେ ଆମର ସବୁଆଡ଼ୁ ଗୋଟେ ଦୂର କୋଉ ଜିନ୍‌ଷ ପାଖରେ ନାଇଁ।
ବସ୍‌ରେ?
ବସ୍‌ରେ ନୁହ ବସ୍ ରେ ଗଲେ ତ ଇଏ ଜି ଏଠୁ ଯିମୁ ଛଟାରେ ଗୋଟେ ବସ୍ ଅଛି। ସେ ଯାଇଁକି ପହଞ୍ଚେଇବ ଦଶଟା ରେ କୋଉଠି ରସୁଲ୍‌ଗଡ୍‌ରେ। ପୁଣି ରସୁଲ୍‌ଗଡ୍‌ରୁ ପୁରୀ ବସ୍ ଧରିବ ପୁରୀ ବସ୍ ସେଠି ପହଞ୍ଚିଲା ବେଳକୁ ବାରଟା। ବାରଟାରୁ ମିନିଅମ୍ ତମୁକୁ ସେଠି ବୁଲାବୁଲି କଲା ବେଳେ ତିନ୍ ଚାରି ଘଣ୍ଟା ଲାଗିବ ନା ନାଇଁ? ଦର୍ଶନ୍ କରୁ କରୁ ପୁଣି ଆଉ ଘରୁ ରିଟନ୍ ହବନି ଗୋଟିଏ ଦିନରେ ପୁରୀ ବୁଲି ଘରୁ ରିଟର୍ନ ହବନି ସେ ଟାଉନକୁ ଆ ସେ ଆଉ ଆମର ଟାଉନଠୁ ମଙ୍ଗଳପୁର ରହୁଚି ଆହୁରି ଟାଉନରେ ବାରଟା ପର୍ଯ୍ୟନ୍ତ କିନ୍ତୁ ଗାଡ଼ି ଚାଲେ ଭୁବନେଶ୍ୱର୍‌ରୁ।
ଓ ହୋ।
ତା ପରେ ସେଠୁ ଆମ ଘରୁ ପଚିଶ ତିରିଶ କିଲୋମିଟର।
ଟାଉନୁ ରୁ?
ହୁଁ। ଆଉ ସେଇ ନାହିଁ ଗୋଟେ ଦିନରେ କୋଉଠି ଯାଇକି ଯିବାଆସିବା କରିବାଟା ବହୁତ ବଡ଼ ମୁସ କିଲ ଆମର ସେଇ ନାକି ଯଦି ଏଇ ମାନେ ଗାଁରେ ସାଙ୍ଗସାଥି କିଏ ଯଦି ଇଚ୍ଛା କରନ୍ତି ଯିବା ପାଇଁ ଆମେ ତ ଯାଇନୁ କେବେ କିନ୍ତୁ ଏଇ ଯୋଉ ଭାଇ ଘରିଆ ଯାଇଛନ୍ତି ସେ ସବୁବେଳେ ଯାଆନ୍ତି ବାରଟା ରାତି ଆଉ ସେ ଯାଇ ପହଞ୍ଚିବେ ଚାର୍ଟାରେ ଆରାମସେ ବୁଲାବୁଲି କଲେ ପୁଣି ରାତି ଦଶ୍ଟା ଏଗାର୍ଟାରେ ବାହାରିନେି ବି ଟେନ୍‌ସନ୍ ନାହିଁ କାହିଁକି ନା ରିଜର୍ଭ ହେଇଗଲା ନା। ସେଇଟା ଭଲ।
ଓହୋ, ତାହେଲେ ତମକୁ ବ ଟାଇମ୍ ଲାଗିବ ବହୁତ୍ ଯିବା ପାଇଁ, ନାଇଁ?
ଉଁ ହଁ, ହଁ, ଆମର ଏଠି ପୁରୀ ସୁବିଧା ନାଇଁ।
ତମର ମାନେ ଯିବା ଆସିଆ ଗୋଟେ ଦିନ୍।
ହଁ, ଯିବା ଆସିଆ ଗୋଟେ ଦିନ ଠିକ୍ କଥା।
ଯଦି ତମେ ଯିବ, ତାହେଲେ ନିଜ ମାନେ ଗୋଟେ ଭଡା ଗାଡି କରି ଯଦି ଯିବ ତାହେଲେ, ସେମିତି ତମ ସୁବିଧା ହବ। ସେମିତି ସୁବିଧା ହବ। ହଁ କହ? ଆଉ କାଲି କଣ କେମିତି ସବୁ ବୁଲିଲ, କୁଆଡେ ବୁଲିଲ?
କାଲି ତ ସେମ୍‌ତି ସେମ୍ ପ୍ରୋବ୍ଲେ‌ମ୍ ଆମେ ଭାବିଥିଲୁ ଧୋଉଳି ଯିବୁ ବୋଲି ଦେଖିଲା ଅଳକୁ ଇଏ ଯୋଉ ଖରା ହେଲା, ମୁଁ ବସ୍‌ରୁ ଓହ୍ଲେଇକି ଏକାଥରେ ଗୋଟେ ବରଗଛ ମୂଳେ ବସିଲି, ମୁଁ କଲି, ମୁଁ ଆଉ କୁଆଡେ ଯିମିନି। ତମେ ତମର ଯୁଆଡେ ଯାଉଛ ଯା। କଁ କନି, ଗାଁ ବାଲା ଆସ୍ ସି ଯଉମାନେ ବୁଲାବୁଲି କରିବୁ, ସେଇଠି ମ୍ୟୁଜିୟମ୍ ରେ ବୁଲାବୁଲି କରିଦେଲୁ। ତାଁ ପରେ-ଜ୍ ସାଙ୍ଗ କତିକ୍, ମ୍ୟୁଜିୟମରେ ତ ବହୁତ୍ ସମୟ ରହିଲୁ। ସାଙ୍ଗ କତିରେ ଖାଲି ଆଉ ଗୋଟେ ସାଙ୍ଗ କତି ଗଲୁ। ଖାଲି ଯାଉଁ ମାନେ ତିରିଶ ମିନିଟ୍ ପାଖାପାଖି ବୁଲାବୁଲି କରି ତାରି ପାାଖରେ ଟାଇମ୍ ସ୍ପେଣ୍ଡ କରି ଫୁଣି ସେ ତିନିଟା ପନ୍ଦର ବସ୍ ରେ ଚଢିଲୁ, ଆଇଲୁ।
ତା ମାନେ କାଲି କିଛି ବୁଲାଉଲି କରିନ।
ନା ଏମତି ଅଳପ ହେଇଚି, ଆଉ କଁ । ସେଇଠି ରସୁଲଗଡ ରେ ଓହ୍ଲେଇକି କଳ୍ପନା ଆସିଲୁ, ସେଠୁ ବୁଲାବୁଲି କରିଦେଇକି ମିନିମମ୍ ଦେଢ଼ ଘଣ୍ଟା ପାଖାପାଖି ସେଇଠି କେବଳ ରହିଲୁ। ତା'ପରେ ତା ସେ ସାଙ୍ଗ କତି ଆସ୍ ଲୁ ଅଢ଼େଇଟାରେ। ଅଢ଼େଇଟାରୁ ରସୁଲଗଡ଼ରେ ଆମେ ବସ୍ ଚଢ଼ିବୁ।
ସବୁ, ସବୁ ସାଙ୍ଗ।
ହଁ, ସବୁ ସାଙ୍ଗ ପ୍ରାୟ କୁହା ହେଇଥିଲା କାହିଁକି ଆସିଲେନି? ଆଉଁ, ଏ ଯେତିକି ଆମର ସେଇଠି ଭୁବନେଶ୍ୱର ରହୁଚନ୍ତି, ସେତିକି ଆମର ଦେଖା ହେଇଗଲା ଆଉ।
ଆ, ମତେ ଟିକେ ଡାକିଲନି ଆଉ।
ନା ଆମର ଏଇ ବ୍ୟାଚ୍ ଯୋଉଁ ସେ ମ୍ୟାରେଜ୍ କରିଦେଇଚନି, ଗୋଟେ ସାଙ୍ଗ ଦିଲ୍ଲୀରେ ତାର ମ୍ୟାରେଜ୍ କର୍ ଦେଲା ସେ ତାର ବର୍ଷର ଥରେ ଏଇ ଆମର ଗୋଲ୍ ଡେନ୍ ଜୁବ୍ ଲି ସବୁ ସାଙ୍ଗ ଦେଖାହେଇଥିଲା। ଆମ ସ୍କୁଲ୍ ରେ ଗୋଲ୍ଡେନ୍ ଜୁବ୍ ଲି ହେଇଥିଲା। ବହୁତ୍ ବଡ଼ ମାନେ ଇଏଟା। ପଚଶସ୍ତରୀ ତମ ଏଟା। ସେଇଠି ଆମର ସବୁ ସାଙ୍ଗ ଆସିଥିଲେ। ଏଇ ଦିଇ ଜଣ ସାଙ୍ଗ ଆସିନଥିଲେ, ତାଙ୍କର ସେ ନେଇ ସେ ଡକ୍ କେଇଲା ଟିକେ। କ୍ଲୋଜ୍ ସାଙ୍ଗ ଯେହେତୁ ସମସ୍ତିଙ୍କି କୁହା ହେଇଥିଲା। ଆମର ସାଙ୍ଗମାନେ ଯେତିକି ପ୍ରାୟ ଫିଫ୍ଟି ପରସେଣ୍ଟ୍ ଭୁବନେଶ୍ୱର ରହୁଚନ୍ତି।
ହଉ ତା ମାନେ କ-କାଲି ସବୁ ଗେଟ୍ ଟୁଗେଦର୍ ହେଇଗଲା।
ଗେଟ୍ ଟୁଗେଦର୍ ଆସିଲେନି ପା, ଆମେ ଚାରି ଛଅ ଜଣ ଜମା ଦେଖା ହେଇଗଲୁ, ସଇଲା ଆଉ, ସେଇଟି ଖାଇଆ ପିଆ କରିଦେଇ ସାଙ୍ଗ୍ ସାଙ୍ଗ୍ ପଳେଇଆସ
ମାନେ କଣ! ବଣଭୋଜି ନା, ହୋଟେଲ୍ ଲେ?
ବଣ ଭୋଜି ନାଇଁ, ହୋଟେଲ୍ ଲେହିଁ ଖାଇଲୁ। କାହିଁକି ନା ଆଉ ସେଇଟା ଆଉ ଟାଇମ୍ କିଏ ଦବ ଆମକୁ? ସିଏ ତ କିଏ ମନା କଲେ କିଛି ସେ ଆଉ ରେସପନ୍ସ କଲେନି। ସେଥିପାଇଁ ଆମେ କହାକୁ କିଛି କହିଲୁନି ଆଉ।
ହୁଁ, ତାମାନେ କାଲି-ଇ ଏତେ ମଜା ଆଉ ହେ
ନା, ହଁ, ସେଇଟା ଠିକ୍ କଥ୍ ହଁବା ଏତେ ମଜା ଆସିବ କୋଉଠୁ ଅଳ୍ପ ସମୟରେ ଗୋଟେ ଦିନରେ ଯିବା ଆସିବା କେମିତି ହବ?
ହୁଁ।
ଗୋଟେ ଦିନରେ ଯୋଉ ଥକା କାଲି ପୁଣି ଆସି ନଅଟାରେ ପହଞ୍ଚିଲି ପୁଣି ଏଠି ଘରେ ତାଙ୍କର କେକ୍ ଫେକ୍ କଟାକଟି କଲେ। ସେଠି ସୋଉ ସୋଉ ବାରଟା ବାଜିଗଲା ପୁଣି ତ ଅଳ୍ପ ହେଇ ଶୋଇଚି ସକାଳୁ ସାତଟା ଦେଖିଲା ବେଳକୁ ଇଆଡ଼େ ଘରେ ତାଙ୍କର ବାପଙ୍କ ଦେହ ଖରାପ ବୋଉ ତାର ଚିଳେଇଲା ଉଠୁ ଜଲ୍ଦି ନେଇକି ଯିବୁ। ନେଇକି ଆସିତେ ଏବେ ଜଷ୍ଟ ରେଷ୍ଟ ଟିକିଏ ପାଇଚି ମୁଁ।
ତା ମାନେ କାମକୁ କାମ ଛାଡିି କାମ କାମ ଛାଡି କାମ।
ହଁ ସେ କେ ଥରେ କାମ ପଡ଼ିବ ମାନେ ସେମିତି ପିଛାରେ ଲାଗିଥିବ। ଆଉ ଥରେ ହଁ ଏଇଟା ମୁଁ ଯେତିକି ମାନେ ଅନୁଭବ କରିଚି।
ଓହୋ ତାମାନେ ତମ ଘରଟାରୁ ତ ଯୋଉ ମେଡିକାଲ ତ କୋଡିଏ କିଲୋମିଟର ହବ?
ନା ତିନି ତିନି କିଲୋମିଟର ଗାଡିରେ ମୋତେ ଦଶ ପନ୍ଦର ମିନିଟ୍ ଲାଗେ ଆଉ।
ତମ ସ୍କୁଟି ଶିଖିଚ?
ହଁ।
ତମର ସ୍କୁଟି ଅଛି?
ହୁଁ।
କାହାକୁ ବାଡ଼ଉନୁ ତ?
ନା ନା ମୋର ମୁଁ ଏକ୍ସପ୍ରେଏନ୍ସ ପିଲା ମୁଁ ସେମିତିଆ ପିଲା ନୁହଁ କି
ମାନେ କେ କେବେଟାରୁ ଶିଖିଲଣି କି?
ମୁଁ ଶିଖିଲିଣି ଦୁଇହଜାର ସତରରୁ।
ଯା ହଉ।
ଟାଉନ୍ ବି ମୋର ଦାନ୍ତ ପ୍ରୋବ୍ଲେମ ଥିଲା ଡାଇଁଟିସ୍